ହ୍ୟାଲୋ। ଆଜ୍ଞା।
ହ୍ୟାଲୋ।
ଆଜ୍ଞା।
ଶୁଭ ସକାଳ।
ଶୁଭ ସକାଳ।
କେମିତି ଅଛନ୍ତି?
ବହୁତ ଭଲ ଆପଣ କେମିତି ଅଛନ୍ତି?
ହଁ ମୁଁ ବି ବହୁତ ଭଲରେ ଅଛି ଆଉ ଆଉ ଗୋଟେ କଥା ଜାଣିଛନ୍ତି ମୁଁ ଆ
ଏ କାଲି କାଲିଦର୍ଶନ ଦେଖୁଥିଲି ମାନେ ଗୋଟେ ଗାଁ ର ଅ ଝିଅ ଟି ତାଙ୍କ ଦୁର୍ଗ ଅଞ୍ଚଳର ଗାଁ ତାଙ୍କ ଗାଁକୁ ସେଠି କିଛି ସୁବିଧା ସୁଯୋଗ ଉପଲବ୍ଧ ନାହିଁ। କିନ୍ତୁ ସେ ନିଜେ ପାଠ ପଢିକି ମୋବାଇଲ ରେ ଆମର ଯୋଉ ମେଡିକାଲ ପ୍ରବେଶିକା ପରୀକ୍ଷା ଉନୀତ ମାନେ ଉତିର୍ଣ ହେଇଛି। ଯୋଉଟା କି ତାଙ୍କ ଗାଁ ପାଇଁ ଗୋ ବହୁତ ବ ମୁଁ ଦୂରଦର୍ଥରେ ଦେଖଥିଲି। ଦେଖନ୍ତୁ ଝିଅ ମାନ କେତେ ଭଲ ଉନ୍ନତି କଲେଣି ଆଜିକାଲି। ପୁଅ ଆଉ ଝିଅ ଭିତରେ କୌଣସି ପ୍ରକାରର ଫରକ ମଧ୍ୟ ନାହିଁ। ଆପଣଙ୍କ ଏଥିରେ କଣ ମତାମତ ଦେବେ।
ହଁ ଆପଣ ଯୋଉ କଥାଟା ଏଇଲେ ବର୍ତ୍ତମାନ କହିଲେ ଏଇ ଜିନିଷ ଟା ମୁଁ ବି ଦେଖିଚି। କିନ୍ତୁ ଦୂରଦର୍ଶନ ମାଧ୍ୟମରେ ନ ଅଲଗା କିଛି ଅ ନିୟୁଜ ଦେଖିଜି କିନ୍ତୁ ମ ମୁଁ ବି ଯେ କେତେବେଳେ ଦେଖିଲି ମୁଁ ବି ସେଇଟା ମାନେ ଭାବିଲି କି ଯାହା ହଉ ଏତେ ଦୁର୍ଗମ ଏରିଆରେ ରହି ନିଜ ନିଜ ପରିଶ୍ରମରେ ଏ ଏତେ ବଡ ପରୀକ୍ଷା ଉତ୍ତୀର୍ଣ ହବା ଗୋଟେ ସହଜ କଥା ନୁହଁ। ଆଜିକାଲ୍ ସମୟରେ। ଆଜିକା ସମୟରେ ଗୋଟେ ଝିଅ ଏତେ ଦୁର୍ଗମ ଏରିଆରୁୁ ଆସିକି ଏତେ ଆଗକୁ ଯାଇ ପାରୁଛନ୍ତି ତାଠୁ ବଡ କଥା କିଛି ବି ନାହିଁ ପୁଅ ଝିଅ ନିଶ୍ଚିତ ପଢା କ୍ଷେତ୍ରରେ। ସମାନ ହବା ନିହା
ହଁ ହଁ ଦେଖୁଥିବେ ଆଗରୁ। କନ୍ୟା ଭ୍ରୁଣ ହତ୍ୟା ଥିଲା ମାନେ ଗୋଟେ ତାଙ୍କ ଅ ଗାଁ ଲୋକ ମାନେ ଯୋଉମାନେ ପୁରାତନ ଅମଳର ଲୋକ ଥିଲେ। ସେମାନେ ଭାବୁଥିଲେ ଗୋଟେ ଝିଅ ଅ ଝିଅ ଜନ୍ମ ହବଟ ତାଙ୍କ ପାଇଁ ଗୋଟେ ବହୁତ ଖରାପ ଥିଲା କି କଣ। ପାଇଁ ଏ ଝିଅ ଟା ହେଲା ଆମର ଗୋଟେ ପୁଅ ଦରକାର ଥିଲା। କି ଛୋଟ ବେଳୁ ତାର ଯେତେବେଳେ ଆମର ଲିଙ୍ଗ ଜାଣୁଥିଲେ ତାକୁ ମାରି ଦଉଥିଲେ ଏଇଟା ତ ଆପଣ ଶୁଣିଥିବେ ଆଗରୁ।
ହଁ ହଁ।
ତ କେତେ ଏଟା
ନିହାତି ଶୁଣିଛି ଏ ବିଷୟରେ ବହୁତ ଖରାପ ଜିନିଷ ଆମର। ଭାରତରେ ହିଁ ଏଇ ଜିନିଷ ଟାକୁ ବନ୍ଦ କରାଯାଇଛି ଆମ ଭାରତରେ ଏଇ ଜିନିଷ ବହୁତ ହଉଥିଲା ଆଗୁରୁ। ଏବେ ବି କିଛି କୋଉ ଜାଗାରେ ହଉଚି।
ମାନେ ସେମାନେ ତାଙ୍କର ମାନେ ନ୍ୟାୟ ବିରୁଦ୍ଧରେ କରୁଛନ୍ତି କାମ କିଛି ପଇସା ପ ତ୍ର ନେଇ କିନ୍ତୁ ସେଟା ନିଜ ଭିତରେ ପୁରା ଗୁପ୍ତ ରଖିକି ସେ କାମ କରୁଛନ୍ତି ଯୋଉ ଜାଗାରେ ବି ହଉଛି।
ହଁ ଆ ଆଜିକା ସମୟରେ ବି ଏତେ ସବୁ ଜିନିଷ। ସୁବିଧା ସୁଯୋଗ ମିଳିଲା ପରେ ବି ଝିଅ ମାନଙ୍କୁ ସମସ୍ତେ ଏତେ ଭଲ ନଜରରେ ଦେଖିଲା ପରେ ମଧ୍ୟ ଝିଅମାନେ। ଏତେ ଜିନିଷରେ ଆଗକୁ ବି ବଢିଲା ପରେ ବି କିଛି ଲୋକଙ୍କର। ମୁଣ୍ଡରେ ରହୁଛି କି ଝିଅ ଜନ୍ମ ହବା ଭଲ ନୁହଁ। ଝିଅ ମାନେ ଭଲ ନୁହନ୍ତି ପୁଅ ମାନେ ହିଁ କେବଳ ଭଲ।
ଦେଖିଥିବେ ଏ ଯୋଉ ବି ମାମର ହଁ ଆପଣ ଠିକ କଥା କହିଛନ୍ତି। ଦେଖି ନ ପରୀକ୍ଷା ଫଳାଫଳ ପ୍ରକାଶ ହଉ। ମାନେ ଯୁକ୍ତ ଦୁଇର ହଉ ଯୁକ୍ତ ତିନି ହଉ ଯାହା ବି ପରୀକ୍ଷା ବାହାରୁଛି ସବୁ ପ ପରୀକ୍ଷାର ପୁଅ ମାନଙ୍କର ଅଧିକା ଆପଣ ଏଇଟା ଦେଖି ଦେଖିଥିବେ ନିଶ୍ଚିତରେ ତଥାପି ଲୋକମାନଙ୍କର କିଛି ଲୋକଙ୍କ କିନ୍ତୁ ଏବେ ତଥାପି ପରିବର୍ତ୍ତନ ହେଲାଣି। କିନ୍ତୁ କିଛି ଲୋକଙ୍କର ମାନସିକ ସ୍ତରରେ ସେମାନେ ସେଇଆ ଭାବନ୍ତି କି ନାଇଁ ଏଇଟା ଖରାପ।
ହଁ।
ଆଉଜ ଆଉ।
ସେମାନଙ୍କୁ ପରିବର୍ତ୍ତନ କରା ବି ଯାଇ ପାରିବନି ସେମାନେ ସବୁବେଳେ ସେମିତି ହିଁ ଭାବିବେ।
ସେମାନେ ଜୋଉ ଭାବନ୍ତି। କି ନାଇଁ ସେଠି ଦୁହିତା କୁହାଯାଏ ଦୁଇ କୂଳକୁ ମାନେ ରକ୍ଷା କରନ୍ତି ଦୁଇ କୂଳ ପାଇଁ ସେମାନେ ଭଲ ଏବେ ତ ଅଛନ୍ତି ବାପ ଘରେ ତା ପରବର୍ତ୍ତୀ ମାନେ ଅବସ୍ ରେ ବି ତାଙ୍କ ଶାଶୁ ଘର ପାଇଁ ସେମାନେ ସେତିକ କାମ କରନ୍ତି। କିନ୍ତୁ ବହୁତ ଜଣ ଏଇଟାକୁ ନେଇ ପାରନ୍ତିନି ସ୍ୱିକାର କରନ୍ତିନି ଏଇ ଜିନିଷ ଟାକୁ।
ନା ଆପଣ ଯୋ କହିଲେ ନା ଦୁଇ କୂଳକୁ ଦେଖନ୍ତି ସେଥିପାଇଁ ତ ଗୋଟେ ଝିଅ କୁ ଦୁହିତା ହିଁ କହନ୍ତି। ଆଉ ଆଉ ଶାଶୁ ଶାଶୁ ଘର ବି ସମସ୍ତେ ଭାବିବା ଦରକାର ଯୋଉ ଶାଶୁ ବି ଯୋଉ ତାଙ୍କ ବୋହୂକୁ ଯୋଉ କହୁଛି ଯେ ସିଏ ଗୋଟେ ପୁଅ ଜନ୍ମ କରିପାରିଲାନି ବୋଲି ସିଏ ବି ଭାବିବା ଦରକାର ସିଏ ବି ଜଣେ ଝିଅ।
ହଁ ଆଉ ଏଇଟା ପୁଅ ଝିଅ ହବାର କଥା ସେଇଟା ଝିଅ ହାତରେ ନାହିଁ ସେଇଟା ବି ସେମାନେ ଜାଣିବା ଦରକାର।
ହଁ। ବାସ୍ ସେଟା ବି ସେମାନେ ଭାବିବା ଦରକାର୍ ଜାଣିବା ଦରକାର୍ ନା।
ଆଉ ଦେଖିଥିବେ ଜଣଙ୍କର ତିନୋଟି ଝିଅ ଥିଲେ। କିନ୍ତୁ ତାଙ୍କର ତିନୋଟି ଝିଅ ସମସ୍ତେ କୁ ତମେ ତିନିଟା ଝିଅ ଜନ୍ମ କରିଛ ତିନି ଜଣଙ୍କୁ ଶା ଶୂ ଗର ଛାଡିବ ସମସ୍ତଙ୍କ ମାନେ ମନରେ ଗୁଟେ ଏଇଟା ଥାଏ। କିନ୍ତୁ ଆପଣ ଏବେ ଜାଣିବେ ଆମ ଅଞ୍ଚଳର ସେ ତିନୋଟି ଝିଅ ତାଙ୍କର। ଗୋଟେ ଝିଅ ତାଙ୍କର ଓ ଏସ ଅଛି ଗୋଟେ ଝିଅ ତାଙ୍କର ଜିଲ୍ଲାପାଳ ଅଛି ଗୋଟେ ଜାଗାର ଆଉ ଗୁଟେ ଝିଅ ଡାକ୍ତର ଅଛି ତ ଏଇଟା ଗୋଟେ ବାପା ମାଙ୍କ ପାଇଁ କେତେ ଗର୍ବର କଥା।
ନିଶ୍ଚିତ। ତାଙ୍କ ବାପା ମାଙ୍କୁ ତ ଏଇଟା କେବେବି ଆସୁନଥିବ ମୁଣ୍ଡକୁ ଯେ ମୁଁ ତିନିଟା ପିଲା ଜନ୍ମ କଲି ଆଉ ତିନି ଜଣ ଝିଅ ହେଲେ ଆଉ ସେ ତିନ୍ ଜଣ ଆମକୁ ଅ ଅ ଆମର କିଛି ସୁବିଧା ସୁଯୋଗ କରିପାରିଲେନି ଗୋଟେ ପୁଅଟେ କରିପାରିଥାନ୍ତା ଗୋଟେ ଝିଅଟେ କରିପାରୁନି ତାଙ୍କ ତିନି ଝିଅ ଯୋଉ ଯୋଉ ଅଛନ୍ତି ଯୋଉ ଜାଗାରେ ସେ ତ ବହୁତ ହିଁ ଉଚ୍ଚ ଜାଗା।
ସେଆ ବହୁତ ଉଚ୍ଚ ଜାଗାରେ ଆଉ ଏଇ ଉଚ୍ଚ ଜାଗାକୁ ପହଞ୍ଚିବାରେ ତାଙ୍କ ବାପାଙ୍କର ବାତ ରହିଛି। ହଁ ନିହାତି ଭାବେ ତା ବାପାଙ୍କର ବି ହାତ ରହିଛି ସେଇ ଜାଗାକୁ ନବା ପାଇଁ।
ବାପା ମା ପଛକୁ ନଥିଲେ କୌଣସି ବି ସେ ପୁଅ ହଉକି ଝିଅ ହଉ କେହିବି ଆଗକୁ ବଢି ପାରିବେନି। ଆଉ ନିହାତି ଝିଅଙ୍କ ପଛରେ ତ ବାପା ମାଙ୍କର ଅଧିକାର୍ ତ ରହିବା ଦରକାର।
ହଁ କାହିଁନା ସେମାନେ ତାକୁ ସେକି ସହଯୋଗ କରିଛନ୍ତି ସେତିକି ସୁଯୋଗ ଦେଇନାତି ସେ ସେଥିପାଇଁ ଆଜି ଏଇ ପୋଜିସନରେ ଅଛନ୍ତି ଯୋଉଠିବି ଅଛନ୍ତି। ତ ଏଇଟା ଗୋଟେ ମାନେ ସମାଜକୁ ଶିକ୍ଷା ଦିଏ ହଁ।
ହଁ ନିଶ୍ଚିତ ଆପଣ ନିଜେ ବି ଦେଖନ୍ତୁ ଆମ ଓଡିଶାର ଯିଏ ଏବେ ବର୍ତ୍ତମାନ ଆମ ଦେଶର ରାଷ୍ଟ୍ରପ ତେ ଅଛନ୍ତି ସିଏ ହଉଛନ୍ତି ଆମ ଓଡିଶାର ସିଏ ଭାବନ୍ତୁ କୋଉ ଦୁର୍ଗମ ଏରିଆରୁ ସିଏ ଆ ନ୍ତି। ସିଏ ନିଜେ ନିଜେ ତାଙ୍କ ଜୀବନରେ ସେ କେତେ ଆଜ୍ଞା ସେ କେତେ ତାଙ୍କ ଜୀବନରେ କଷ୍ଟ ସହିଚନ୍ତି।
ହଁ ନିହାତି। ତାଙ୍କୁ ଆମେ ତାଙ୍କ ସ୍ଵାମୀ ଚାଲିଗଲା ପରେ ତାଙ୍କର ଦୁଇ ପୁଅ ମରିଗଲା ପରେ ମାନେ ଏତେ ଭାଙ୍ଗି ନପଡିକି ଆଜି ସେ ଆଜି ସେ ସର୍ବୋଚ୍ଚ ସ୍ଥାନରେ ପହଞ୍ଚି ପାରିଛନ୍ତି ବେଳେ ବେଳେ ମୋତେ ବହୁତ ଦୁଃଖ ଲାଗେ ତାଙ୍କ ଭାବନା କି ତା ଙ୍କ କଥା ଦେଖିଲେ।
ନିଶ୍ଚିତ କା ମୁଁ ମୁଁ ବି ଯେତେବେଳେ ତାଙ୍କର ହଁ ମୁଁ ବି ଯେତେବେଳେ ତାଙ୍କ କଥା ପ୍ରଥମ ଥର ଶୁଣିଥିଲି ସେ ସେତେବେଳେ କହିଥିଲେକି ତାଙ୍କର ଏମିତି ସ୍ଵାମୀ ଚାଲିଗଲେ। ସ୍ଵାମୀ ଚାଲିଯିବାର କିଛି ବର୍ଷ ପରେ ତାଙ୍କର ବଡ ପୁଅବି ଚାଲିଗଲେ। ସିଏ ସେଇ ସମୟରେ ମୁଁ ଶୁଣିଥିଲି ଯୋଉ ଯୋଉ ସମୟରେ ସିଏ ମାନେ ସେ ସେଇ ସମୟରେ ସେ କାର ଚଲେଇିବା ଶିଖିଥିଲେ। ବିଭିନ୍ନ ପ୍ରକାର ମାନେ
ହଁ।
ବାହାରକୁ ଗୋଟେ ଝିଅ ବାହାରିକି ଯେମତି ନିଜ ଜିନିଷ ନିଜେ କରିପାରିବ ସେ ସେସବୁ କଥା ଜାଣିଥିଲେ। କାହା ଉପରେ ନିର୍ଭରଶୀଳ ନ ଥିଲେ। ଆଉ ବର୍ତ୍ତମାନ ସେଇ ସେଇ ଜିନିଷ ପାଇଁ ସେ ହେଲେ ବର୍ତ୍ତମାନ ଆମ ଦେଶର ପ୍ରଥମ ନାଗରିକ।
ହଁ ନେଭିଟି କଥା କହିଲେ। କାହିଁକି ନା ତାଙ୍କ ସହିତ ଯୋଉ ଯୋଉ ଘଟଣା ହେଇଚି ଆଉ କୋଉ ସାଧାରଣ ଘରର ଝିଅ ହେଇଥିଲେ ସେ ଭାଙ୍ଗି ପଡିଥାନ୍ତା। ସେ ସେତିକି ବାଟ କେବେବି ଆସି ପାରିନଥାନ୍ତା। ତାଙ୍କର ସେତିକି ସାହସକୁୁ ଆମେ ବହୁତ ସମ୍ମାନ ଜଣେଇବା କଥା। ଆଉ ତା ତାଙ୍କଠୁ କିଛି ଶିଖିବା ମୋ ନିହାତି ଦର ଦେଖିବେ ମୁଁ ବି ଶୁଣେ କେତେବେଳେ କେତେବେଳେ ଘରେ। ଆଜ୍ଞା ଆଜ୍ଞା। ଦେଖବେ ଆମେ ବି ଘରେ ଘରେ କେତେବେଳେ ଶୁଣେ ତମେ ବାହାଘର ହେଲା ପରେ ଯାଇ ପାଠ ପଢିବ କି କଣ କରିବ କଣ ନାହିଁ। କିନ୍ତୁ ସେମାନେ ବି ଘରେ ବି ବୁଝୁନାହାନ୍ତି। ଆଜିକାଲି ଦୁନିଆରେ ନିଜ ଗୋଡରେ ନିଜେ ଠିଆ ହବା ନିହାତି ଦରକାର। କାରଣ ପରେ କଣ ହବ ସେଟା କେହିବି ଜାଣିନାହାନ୍ତି। ଆପଣବି ଏଇଟା ଭାବନ୍ତି ନା ଠିକ୍ ବୋଲି। ହଁ।
ପୁରା ଠିକ୍ ଏଇଟା। ନିହାତି କାହା ଉପରେ ନିର୍ଭରଶୀଳ ହବା ଆଜିକା ସମୟରେ ଠିକ୍ ନୁହଁ।
ହୁଁ। ସେଥିପାଇଁ ନିଜେ ଆମେ ନିଜ ଗୋଡରେ ସେଥିପାଇଁ ନିଜେ କିଛି କର୍ମ କରିବା ନିହାତି ଆବଶ୍ୟକ।
ହଁ ଆଉ ତାପରେ ବି ଗୋଟେ ଝିଅ ଯେତେବେଳେ ଆଗକୁ ବଢୁଚି ତାର କୌଣସି ପ୍ରକାର ଅସୁବିଧା ସୁବିଧା ଯାହାବି ହେଲେ ପାଞ୍ଚଟା ଲୋକ ନିଜ ଏରିଆର ସମସ୍ତ ସେ କହିବା ପାଇଁ ଅଛନ୍ତି ଯେ ସେ କାହିଁକି ଏମିତି କଲା ସେମିତି କଲା କିନ୍ତୁ ସେଇ ସବୁ କଥାକୁ ମାନେ ଖାତିରି ନ କରିକି ଆଗକୁ ବଢିବା ଗୋଟେ ଝିଅ ପାଇଁ ନିହାତି ଦରକାର।
ସତ କଥା। ଏମିତି ଜଣେ ବଢିଲେ ତାଙ୍କୁଠୁ ଦେଖି ଆଉ ଜଣେ ବଢିବ। ତାପରେ ଏମିତି ସବୁ ମାନେ ଯେମିତି କୁହନ୍ତି ନା ଗୋଟେ ଯଦି ଆମେ ଉନ୍ନତି କରିବାକୁ କିଛି ଚାହିଁବା ତ ଆମ ନିଜ ସାହି ପ୍ରଥମେ ଉନ୍ନତି କରିବା ଦରକାର। ନିଜ ଜିଲ୍ଲାରେ କରିବା ଦରକାର। ତାପରେ ଓଡିଶା କି ଭାରତ ଛୋଟରୁୁ ଆରମ୍ଭ କଲେ ହିଁ ସେଟା ବଡକୁ ଯିବ।
ହଁ।
ସମସ୍ତେ ଏଥିପ୍ରତି ଯଦି ଆମେ ସୁଯୋଗ ମାନେ ଅ ଟି କେ ହେବା ମାନେ ନିଜେ ସଚେତନ ହବା। ତ ତାହେଲେ ନିଶ୍ଚିତ ଭାବରେ ଆମ ଦେ ଶରେ ମଧ୍ୟ ବହୁତ
ଦେଶର ଉନ୍ନତି ହବ। ନିଜ ନିଜର ପ୍ରଥମ କଥା ନି ନିଜେ ହିଁ ନିଜେ କାହା ଉପରେ ଡିପ୍ ନି-ନିର୍ଭର ହଁ ନି-ନିର୍ଭର ନ ହେଇକି ନିଜର ହିଁ ଉନ୍ନତି କରିପାରବ। ନିଜ ନିଜ ପରିବାରରେ ଉନ୍ନତି କରିପାରିବା। କିଛି ଲୋକଙ୍କ ମାନସିକତାକୁ ବି ମଧ୍ୟ ପରିବର୍ତ୍ତ ପରିବା।
କାରଣ ନିଜେ ସ୍ଵାବଲମ୍ବିନ ହେଲେ ଆମେ ଆମ ପରିବାର କଥା ବୁଝିପାରିବା। କାହାକୁ କିଛି ଗୋଟେ ନିଜେ ଉପହାର ବି ଦେଇପାରିବା ନିଜ ପଇସାରେ ଆଣି। ଏତେ ଖୁସି ଲାଗିବ। ସେତେବେଳେ, ଆଉ ଅନ୍ୟଠୁ ଆଣିଥିବା ସେଇଟା ତ ବହୁତ ଖରାପ, ଅନ୍ୟ ଉପରେ ନିର୍ଭର ହବା କଥା ନୁହେଁ ଆଜିିକାଲି। ଏଇ ସେ, ଆପଣ ଯେମିତି କହିଲେ ସତରେ ରାଷ୍ ରାଷ୍ଟ୍ରପତି ଆମ ପାଇଁ ପ୍ରେରଣାର ଉତ୍ସ, ତ ଆମେ ସମସ୍ତେ ତାଙ୍କଠୁ ବହୁତ କିଛି ଶିଖିବା ଦରକାର।
ବହୁତ କିଛି, ତାଙ୍କ ଜୀବନରୁ ବ ସମସ୍ତେ କିଛି ନା କିଛି ଜିନିଷ ଶିଖିକି ନିଜ ଜୀବନରେ ପରିବର୍ତ୍ତନ ଆଣିବା ଦରକାର, ସେ ବହୁସ୍ ସାହସ ତ ମାନେ ବହୁତ ସାହସ ଜୁଟେଇକି ଏଠା ଯାଏଁ ପହଞ୍ଚିଛନ୍ତି।
ହଁ ନିହାତି ଭାବରେ କାରଣ ସେ ପ୍ରଥମେ ତ ବିଧାୟକ ଥିଲେ, ତାପରେ ଝାଡଖଣ୍ଡ ରାଜ୍ୟପାଳ ହେଲେ। ତାପରେ ତାଙ୍କୁ ଏଇ ପୋଜିସନ୍ ଟା ମିଳିଛି, ଦେଶର ପ୍ରଥମ ନାଗରି ସେ ଓଡିଶାର ପ୍ରଥମ ମହିଳା ଓ ପ୍ରଥମ ଆ ଆଦିବାସୀ ମହିଳା।
ହଁ।
ବହୁତ ଭଲ କଥା କହିଲେ, ଲେ ଆପଣ କଥା ହେଇକି ରହୁଛି ଧନ୍ୟବାଦ।
ଧନ୍ୟବାଦ।